ନମସ୍କାର ବନ୍ଧୁ
ନମସ୍କାର ନମସ୍କାର ବନ୍ଧୁ କଣ କରୁଛନ୍ତି ବନ୍ଧୁ?
ଏ ବୁଲାବୁଲି କରୁଛି ଆଉ ଆପଣ---?
ଆ ମୁଁ ବି ସେଇ ବସିଛି ଆମ ଗ୍ରାମ ଦେବୀଙ୍କତିରେ ମୁଁ ବସିଛି ଠାକୁରଙ୍କତିରେ ବସିଛି ଆପଣଙ୍କ ଦେହ କେମିତି ଅଛି?
ହଁ ଦେହ ଭଲ ଅଛି।ଆଉ ଆପଣଙ୍କର?
ହଁ ଏଠ ବହୁତ ଭଲ ଅଛି। ଆପଣଙ୍କର ଘରେ କେମିତି କଣ ଅଛନ୍ତି ଭଲ ତ
ଆମ ଘରେ ସମସ୍ତେ ଭଲ ଅଛନ୍ତି ଆଉ ଆପଣଙ୍କ ଘରେ?
ହଁଜି ବହୁତ ଭଲ ପାଛନ୍ତି ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ହଁ ମୋ ଭଉଣୀ ଓ ବାପା ବୋଉ ଆଉ ଜେଜେମା ଅଛନ୍ତି ।
ତାହେଲେ
ଆଜ୍ଞା।
ଆଜ୍ଞା ଆଉ ଆପଣ କଣ ବୁ ଆପଣ କଣ ବୁଲାବୁଲି କରିବାକୁ ଯାଇଥିଲେ ଥରେ ତମ ଭାଇ କହୁଥିଲି ଭାଇ ଦେଖା ହେଇଥିଲେ ମୋର ଏବେ
ଓହୋ ଏବେ କିଛି ଦିନ ତଳେ ଆମ ଆପଣ ତ ଜାଣି ଆମ ଓଡିଶାରେ ରହିବା ଫଳରେ ଆମର ଏଠି ରଜ ପର୍ବ ପାଳନ ହୁଏ।
ଆଜ୍ଞା
ସେଇ ରଜରେ ସମସ୍ତେ ବୁଲାବୁଲି କରିବାକୁ ଯାଆନ୍ତି ମୁଁ ମଧ୍ୟ ସେମିତି ବୁଲିବାକୁ ଯାଇ ଥିଲି ସାଙ୍ଗମାନଙ୍କ ସହିତ
ଆପଣଙ୍କ ରଜରେ କୁଆଡେ କୁଆଡେ ବୁଲିବାକୁ ଯାଇଥିଲେ ଟିକେ କହିବେ? ମୁଁ କାଳେ ଯାଇଥିବି କହିବି ସେ ଜାଗାକୁ କା ମୁଁ ଯାଇଛି ବୁଲିବାକୁ? ରଜ ରେ ତମେ ଯାଇଥିବ ଆମେ ଦେଖା ହେଇନଥିବ ସେଇ ପାଇଁ ମୁଁ କହୁଛି ଆପଣ କହିବେ କୋଉଠି କୋଉଠି ଯାଇଥିଲେ?
ଶୁଣନ୍ତୁ ପ୍ରଥମତଃ ଆମ ଓଡିଶାରେ ରବ ଉତ୍ସ ତିନି ଦିନ ପାଳନ କରାଯାଏ
ଆଜ୍ଞା
ପ୍ରଥମ ରଜରେ ଆମେ ମୁଁ ଓ ମୋ ସାଙ୍ଗ ମାନ ମିଶି
ଆଜ୍ଞା
ଜଗନ୍ନାଥ ମନ୍ଦିର ବୁଲିବାକୁ ଯାଇଥାନ୍ତୁ ଭାବୁଥିଲୁ କିନ୍ତୁ ତୁ କିଛି ଅସୁବିଧା ପାଇଁ ଯାଇପାରିଲୁ ନାହିଁ।
ଆଜ୍ଞା କଣ ହେଇଥିଲା ଅସୁବିଧା ଆପଣଙ୍କ କି ଅସୁବିଧା ହେଲା ଆପଣ ଯାଇପାରିଲେ ନାଇଁ
ଇଏ ଜଣେ ରାଜି ହେଲା ବେଳକୁ ଆଉ ଜଣେ ରାଜି ହଉନାହାନ୍ତି ।
ଆଜ୍ଞା ସାଙ୍ଗସାଥିରେ ସେଇଆ ହବ । ହବ ଆଉ ଆପଣ ଜାଣିଥିବେ ସାଙ୍ଗସାଥିରେ ସେଇଆ ହେବ ଆପଣ ଜାଣିଛନ୍ତି। ସାଙ୍ଗସଥିରେ ସେଇ ହବ ଆପଣ ଆଗରୁ ହିଁ ଯିବାର ମାନେ ଥିଲା ସାଙ୍ଗ ସା କହିବାର ଥିଲା ଯିବେ ବୋଲି
ଠିକ କହିଲେ ସବୁ ସବୁ କ୍ଷେତ୍ରରେ ଏମିତି ହଉଛି ସେମିତି ଆମେ ଆମେ ଭାବିଥିଲୁ ଯିବାକୁ ପୁରୀ କିନ୍ତୁ ଜାଣିପାରିଲ ନାହିଁ କିନ୍ତୁ ଆମ ନିକଟସ୍ଥ ମହାବିନାୟକ ମନ୍ଦିର
ଆଜ୍ଞା ଯାଇଥିଲେ ତମେ କୋଉ ରଜ୍ୟରେ ଯାଇଥିଲେ ମହାବିନାୟକ ଟିକେ କହିଵେ?
ପ୍ରଥମ ରଜ
ମୁଁ ଯାଇଥିଲି ସେକେଣ୍ଡ ରଜରେ ମହାବିନାୟକ
ଆଜ୍ଞା ତା ସହ ତା ସହ ମଧ୍ୟ ଠିକ ନୂତନ ଭାବେ ଏକ ବଗିଚା ପ୍ରସ୍ତୁତ। କରାଯାଇଛି ଯାହା ନାମ ଭୁସଣ୍ଡପୁର।
ମୁଁ ଦେଖିଛି ଭୁସଣ୍ଡପୁର ଆପଣ ଯାଇଛନ୍ତି? ସେଇଠି ବହୁତ ଭଲ କଣ ଫିଷ୍ଟ ହୁଏ। ସବୁଆଡେ ସବୁ। ଆସୁଛନ୍ତି ଆମ ଆମ ସାଙ୍ଗ ଆ ହୁଁ, ହୁଁ ମୁଁ ସେଠି ଭୋଜି ବି କରିଛି ଆମ ସାଙ୍ଗ ମାନଙ୍କ ସହିତ ମିଶିକି ନାହିଁ ଭୋଜି କରିଛି।
ରଜ କିଛି ଦିନ ପୂର୍ବରୁ ମୁଁ, ଓ ମୋ ସାଙ୍ଗ ମାନ ମଧ୍ୟ ମିଶି ସେଠାରେ ଭୋଜି ର ଆୟୋଜନ କରିଥିଲୁ। ଭୋଜି କରି ଖାଇଥିଲୁ।
ଆଜ୍ଞା ମୁଁ ସେଇଠୁ ଏଥର ଭୁସୁଣ୍ଡପୁରର ଯାଇଥିଲି ଆମ ସାଙ୍ଗ ଆମେ ଭୋଜି ହେଇଥିଲା ମହାବିନାୟକ ବୁଲାବୁଲି ହେଇଥିଲା ସେଠୁ ଆମର ସେ ଆଗରେ ଗୋଟେ ମନ୍ଦିର ଅଛି ଯୋଉ ଏବେ ନୂଆ ହେଇଛି ଜଗ ଜଗନ୍ନାଥ ମନ୍ଦିର ସେଠି ଆମେ ଯାଇଥିଲୁ ସେଠି ଆମେ ବୁଲିଲୁ। ସେଠି ଏବେ ପ୍ରଚିଷ୍ଟା ମାନେ ହେଇନି ସେ ପ୍ରଚିଷ୍ଟା ଟ ହବ ଅ ବାହୁଡ଼ା ଦିନ ନା ବାହୁଡ଼ି ଯାଇଛନ୍ତି କଣ ପତିଷ୍ଠା ହବପା
ଆଜ୍ଞା, ଆଜ୍ଞା ତା, ତା ଅବିକଳ ଶ୍ରୀମନ୍ଦିର ଭଳିଆ ଦେଖା ଯାଉଛି।
ଆଜ୍ଞା ସେଟା ବହୁତ ବଢିଆ ଲାଗୁଛି ରାସ୍ତା। ଥରେ ଗଲେ ଇଛା ଭିତରକୁ ଗଲି ବହୁତ ବଢିଆ ଲାଗିଲା ତା ଭିତରେ।
ଆଜ୍ଞା ଆପଣ ତ ଜାଣିଥିବେ ମନ୍ଦିର ଭିତରକୁ ପ୍ରବେଶ କଲାବେଳେ କେମିତି ଅନୁଭବ ହୁଏ ମନ୍ଦିରରେ ଏକ ଦିବ୍ୟ ଭାବ ମନରେ ସୃଷ୍ଟି ହୁଏ ଆପଣ ତ ଜାଣିଥିବେ ମନ୍ଦିର। ମନ୍ଦିରକୁ ଲୋକମାନେ ପୁଣ୍ୟ କରିବାକୁ ଯାଆନ୍ତି ମଧ୍ୟ। ମନ୍ଦିର ଭିତରକୁ ଯେତେବେଳେ ବି ଯୋଉ ବ୍ୟକ୍ତି ମାନେ ଯାଆନ୍ତି।
ଆଜ୍ଞା ଆପଣ। ଆପଣ ସ ଭିତରକୁ କେ ମନ୍ଦିର ଭିତରକୁ ଯାଇନାହାନ୍ତି?
ଥିବା ପୁରୀ ମନ୍ଦିର ଭଳି ଦେଖାଯାଉଥିବା ମନ୍ଦିର ।ଆପଣ ଏବେ ଯୋଉ ମନ୍ଦିର କଥା କହିଲେ।
ଆଜ୍ଞା।
ନାଇଁ, ନାଇଁ ମୁଁ ତ ସେ ମନ୍ଦିର ଭିତରକୁ ଯାଇନି ଏପର୍ଯ୍ୟନ୍ତ। ତ ଭାବୁଛି ଏବେ ଯିବି ଆଉ ସାଙ୍ଗମାନାନଙ୍କ ସହିତ।
ଭଲ ହଁ ଯାଆନ୍ତୁ ହଁ ଯାଆନ୍ତୁ ସାଙ୍ଗମାନଙ୍କ ସହିତ ବହୁତ ଭଲ ଲାଗିବ। ବହୁତ ଭଲ ଅଛି ।ବେଶ ଭଲ ଅଛି ତା ଭିତରେ। ବୁଲିବେ, ଦେଖିବେ ବହୁତ ବଢିଆ ଲାଗିବ।
ଆଜ୍ଞା।
ଆପଣ ଏକା ଯାଇଥିଲେ ନା ଆପଣଙ୍କ ସାଙ୍ଗ ମାନଙ୍କ
ଆମେ ସବୁ ଆମେ ସାଙ୍ଗମାନେ ହିଁ ବୁଲିବାକୁ ଯାଉ ସାଙ୍ଗମାନଙ୍କ ସହିତ କଥା ହେବି। ସାଙ୍ଗମାନେ ରାଜି ହେବେ ଆ ସାଙ୍ଗମାନେ ସବୁ ସାଙ୍ଗମାନେ ଯୁଆଡ କୁ ସାଙ୍ଗମାନେ ହିଁ ଯିବେ।
ଆଜ୍ଞା ଆପଣ ଭଲ ସାଙ୍ଗ ପାଇଛନ୍ତି ଆଉ।
ଆଜ୍ଞା ବହୁତ ଭଲ ସେଠୁ ବୁଲିଲୁ ଫାଷ୍ଟ ଆମେ ଯାଇଥିଲୁ ସେକେଣ୍ଡ ରଜରେ ସେଇ କର ଲାଇନ। ଫାଷ୍ଟ ସେଇ ଯୋଉ, ଆମେ ଗଲାବେଳକୁ। ଗୋଟେ କଲେଜ ଥିଲା। କଲେଜ ଆଗରୁ ଗୋଟେ ମନ୍ଦିର ଅଛି।
ଆଜ୍ଞା ମହାବିଦ୍ୟାଳୟ ତମ କହିବା କଥା ମହାବିଦ୍ୟାଳୟ ତ?
ଆଜ୍ଞା।
ଆଜ୍ଞା।
ସେଇଟି ଅଛି ଆମେ ଭିତରକୁ ଉପରକୁ ଗଲୁ। ସେଠି ବୁଲାବୁଲି କଲୁ ସେଠୁ ଆସିଲୁ ସେଠୁ ବହୁତ ମାନେ, ସେଠି ମାଙ୍କଡ ବହୁତ ଥିଲେ। ସେଠି ମହାବିନାୟକ ରେ ମାଙ୍କଡ ବହୁତ। ସେଠି ବୁଲିଲୁ। ତାପରେ, ଏଠି ଆମେ ଗଲୁ ଜଗନ୍ନାଥ ମନ୍ଦିର ଆମେ ଫାଷ୍ଟ ଯାଇଥିଲୁ ଏଠିକି ସେଠୁ ପରେ ଗଲୁ। ଲୁ ମହାବିନାୟକ ବୁଲାବୁଲି କରିକି ଆସିି ଗଲୁ ପାର୍କରେ ବୁ ଲାବୁଲି କଲୁ ସାଙ୍ଗମାନ ହିତ ଫଟୋ ଉଠେଇଲୁ ଆଉ ଆଇଲୁ। ତାପରେ ଆମେ ଆସିଲୁ ଆଇଟାହଲେ ଜଗନ୍ନାଥ ମନ୍ଦିର କୁ ଗଲୁ ବହୁତ ଭଲ ଲାଗିଲା ଜଗନ୍ନାଥ ମନ୍ଦିର। ସେଇଠୁ ତାପରେ ମାସିକି ଏଠିକି ଆଉଳିଉ ଭାନୁଣ୍ଡ ବାଟେ ସେଠି ର ମନ୍ଦିର ଅଛି ସଞ୍ଜୟନଗର ସେ ବାଡେ ଆମେ ଗଲୁ।
ଆଜ୍ଞା ଜ୍ଞା ଆଜ୍ଞା ଜ୍ଞା ମୁଁ ସେ ମନ୍ଦିର ବିଷୟରେ ବି ଶୁଣିଛି। ସେ ମନ୍ଦିରରେ ମୟୂର ବି ଅ ରହୁଛନ୍ତି ମୟୂର ରଖା ପାଳାହି ପାଳିଛନ୍ତି। ଲୋ ଏବେ ଘୋଡା ମଧ୍ୟ ଏକ ଅଛି, ଏକ ଘୋଡା ମଧ୍ୟ ଅଛି ସେଠାରେ।
ଆଜ୍ଞା ଘୋଡା ହି ଦେଖିଛୁ କିନ୍ତୁ ସେଠି ଜଗନ୍ନାଥ ହିଁ ମନ୍ଦିର ଟା ଏଇ ଜଗନ୍ନାଥ ମନ୍ଦିର।
ଆଜ୍ଞା ଠାକୁର ବି ବହୁତ ଉଁ ବଡ ଅଛନ୍ତି।
ଆଜ୍ଞା ହେଠି ବହୁତ ଭଲ ହେଟି ବି ବହୁତ ଭଲ ଲାଗିଲା ସେଠି ସେ ଆମେ ବସିଲୁ ସାଙ୍ଗମାନାନଙ୍କ ସହିତ। ସେଠୁ ଆମେ ଖାଲି ଦୋକାନ ଖୋଜି ଦୋକାନ ସେଠୁ ନାହିଁ, ସେ ଗାଁ ଭିତରେ ଆସିଲୁ ଦୋକାନକୁ। ଶୋଷ ବହୁତ ଜୋର କରିଥିଲା। ପାଣିକି ଆଣିଲୁ ପାଣି ସେଠି ନାହିଁ ମାନେ ପାଣି ସେ ଦୋକାନରେ ଥଣ୍ଡା ଥିଲା ଆେ ଥଣ୍ଡା ଆଣିକି ପିଇଲୁ। ସେଠୁ ଆସିକି ଆମେ ତା, ଆଜ୍ଞା ସେଠୁ ଆସିକି ଆମେ ଫେ ମନ୍ଦିର ତରେ ଆସିିକି ଆମେ ପିଲୁ। ତାପରେ ଆମେ ଆମେ ଆସିଲୁ ତାପରେ? ମନ୍ଦିରରୁୁ ବୁଲାବୁଲି କରି ସାଙ୍ଗମାନେେ ସେଇପଟେ ଟେ ରାସ୍ତା ଅଛି ସିଧାରେ ଆମେ ଉଠିଲୁ ସିଧା ବର୍ଚ୍ଚନା ରେ ଉଠିଲୁ।
ଆଜ୍ଞା ଆଜ୍ଞା, ଆଜ୍ଞା ଆପଣ ଯୋଉ କହିଲେ ମହାବିନାୟକ ମନ୍ଦିର ତା ପାଖରେ ଆଉ ଗୋଟେ ମନ୍ଦିର ଅଛି ମୁଁ ଶୁଣିବାକୁ ଜେ ପାଇଛି।
କୋଉ ମନ୍ଦିର କହିଲେ, ମୁଁ ଯାଇଥିଲି ନାଇଁ କହିବି। ହଁ ସେ ସେଇଟା ଆପଣଙ୍କୁ କହିଲି ମୁଁ ଯାଇଥିଲି ସେଇ ମନ୍ଦିରକୁ ସେ ମନ୍ଦିର ଗଲାଳେ ବହୁତ ମାଙ୍କଡ଼ ଥିଲେ। ମୁଁ ଟିକେ ଡର ଲାଗୁଥିଲା ଫାଚିବାଉ
ମାଙ୍କଡ ତ ରହିବ ନା ଯାହା ବି ହେଲେ ସା ପାହାଡ ପାଦ ଦସରେଛି ଛି, ତା ପର୍ବତ ଚା ଚାରିିକର ତ ତାର ପର୍ବତ ଅଛି। ପର୍ବତ ମଝିରେ ମନ୍ଦିର ଟି ଅବସ୍ଥିତ ତାହେଲେ ପର୍ବତରେ ଜ‌ଉ ସେ ପର୍ବ ତରେ ମଧ୍ୟ ମୁଁ ଜାଣିବାକୁ ପାଇଛି ଅଜଗରଠୁ ମଜଗର ଆ ହା ଉଁ ବିଭିନ୍ନ ପ୍ରକାର ସରିସୃପ ହରିଣ ମରି ହରିଣ ଅଛନ୍ତି ଭାଲୁ ମଧ୍ୟ ଅଛନ୍ତି ସେ ପାହାଡରେ। ଆଜ୍ଞା।
ଦେଖି ଛ ହରିଣ ହେଟି କେବେ। ମୁଁ ବି ଦେଖିଛି ସେଠି ହରିଣ। ମୁଁ ଫାଷ୍ଟ ଭାବିଲି ସେଠି ଗୋଟେ ମାନେ ପାଛୁରୀ ଟେ ଠିଆ ହେଇଛି ବୋଲି ଦେଖଟା ବେଳକୁ ସେଇଟା ହରିଣ ବୋଲି ଆମେ ପତି ଗଲା ବେଳକୁ ହରିଣ ଦେଖଥିଲୁ ତ କତି ଗଲା ସେ ଧୋଡି କି ପଳଲା। ଜଙ୍ଗଲରେ ଆମେ ଠେକୁଆ ହିଁ ଦେଖିଛୁ ହଇଣ ଦେଖିଛୁ। ଆଜ୍ଞା
ପର୍ବସରୁ ମଧ୍ୟ ବ ବହୁତ ଥର ହରିଣ ଆସି ଆମ ଗ୍ରାମରେ ବୁଲନ୍ତି। ହାତୀ ମଧ୍ୟ ଆସନ୍ତି ସେ
ହୁଁ ସେଇଠୁ ବହୁତ ବହୁତ ଅଛନ୍ତି ମାନେ ଇଏ କଷ୍ଟୁଓରିଆ ମାନେ ପକ୍ଷୀ ପଶୁ ପକ୍ଷୀ ଆଉ ଗୋଟେ ଚନା ଗଲା ବେଳେ ଏଠି ଯୋଉ ମନ୍ଦିର ଅଛି ଉ ଫାଷ୍ଟ ଆ ସଞଜନ ଯିବୁ ଯୋଉଟା ଆମେ ଟେ ଯୋଉ ଟ୍ରେନଲାନ ଯୋଉ କତିରେ ଗଡିିବୁ ସେଟ ମନ୍ଦିର ଡ ନାଇଁ ହନୁମାନ ମନ୍ଦିର।
ଟ୍ରେନ ଲାଇନ୍ ଆଇ
ଦେଖିଯ ତାମକୁ ଏବେ ମନ ନଥିବ ସେଠି ଏବେ ପୂଜା ହଉଥିଲା। ସେଠି ଆମେ ଥରେ ଏବେ ଯାଇଥିଲୁ ପୂଜା ହଉଥିଲା। ତ ଦେଖିଛ ଉପରେ ସେ ପାହାଡ ଉପରେରେ ମରା ହେଇ ଜି ପତାକା
ଆଜ୍ଞା ଆଜ୍ଞା।
ଦେଖିଛ ପାହାଡ ଉପରେ ପତକା ମରାହେଇଛି ବୋଲି।
କୋଉ କୋଉ ଜାଗା କହିଲ।
ସେ ଯୋଉ ସଞ୍ଜୟନଗର ଯିବାକୁ ଯୋଉ ରାସ୍ତାଟେ ଯୋଉ ଟ୍ରେନଲାଇନ ଟିକେ ଯଉ ଫାଷ୍ଟ ଯୋଉ ଗଡ଼ିବେ ସେଠ ହନୁମାନ ମନ୍ଦିର ନଥିଲେ।
ଆଜ୍ଞା ଆଜ୍ଞା ଆଜ୍ଞା ଦେଖିଛି ଦେଖିଛି।
ଏ ପୂଜା ହେଉଥିଲା ସେଇଠୁ ଆମେ ଗଲୁ ସେଇପଟ ବାଟ ଗୋଟେ ଅଛି ଯାଇଛନ୍ତି ସେ ଉପରକୁ ତାଙ୍କ ଭାରି ଇଚ୍ଛା ଅଛି ସେ ପାହାଡ଼ ଉପ ଯିବା କିନ୍ତୁ ଆମେ ଯାଇ ହିଁ ପାରିଲୁନୁ ପାହାଡ଼ ଦେଖିବୁ ରାସ୍ତା ଜାଣୁ ଆପଣ ନା ତତି ରାସ୍ତା ସେ ପାହାଡ ଉପରେ କି?
ନାଇଁ ନାଇଁ ମୋର ବି ବହୁତ ଇଛା ଅଛି ସେ ପାହାଡ ଉପରେ ଯାଇକି ଭ୍ରମଣ କରିବାକୁ। ମାନେ ମୋର ଛୋଟବେେଳୁ ଇଚ୍ଛା ଅଛି ଆମ ଆମ ଗ୍ରାମରେ ମଁ ବଡଭାଇ ଭଳିଆ ହେବେ ସେମାନେ ବହୁତଥର ସେ ପାହାଡ ଉପରକୁ ଯାଇଛନ୍ତି।
ଆଜ୍ଞା।
ହ ସେମାନଙ୍କ କହିବା ଅନୁସାରେ ସେଇ ପାହାଡ ଉପରର ଦୃଶ୍ୟ ବହୁ ଅତ୍ୟଧିକ ମନୋହର। ଯାହା ଲୋକଙ୍କୁ ମାନେ ଦେଖିବା ବହୁତ ମାନେ ସ୍ୱପ୍ନ ର କଥା ଯେମିତି ହିମାଳୟ ପର୍ବତ ଉପରେ ଚଢିଲେ ଲାଗିବ ସେମିତି ସେ ପାଡ଼ ମଧ୍ୟ ବହୁତ ଉଚ୍ଚ ତା ଉପରେ ମଧ୍ୟ ସେମିତି ଲାଗୁଛି ସବୁ ଗ୍ରାମ ଛୋଟ ଛୋଟ ବହୁତ
ଆମେ କେବେ ସାଙ୍ଗ ହେଇକି ଯିବା ବୁଲିବାକୁ ମୁଁ କେବେ ଯିବି ଆପଣଙ୍କୁ କଲ୍ କରିବି ଆମେ ଯିବା ସେଠି ବୁଲି ସାଙ୍ଗ ପାହାଡକୁ କଣ କହୁଛନ୍ତି।
ଆଜ୍ଞା।
ଘରି ଯିବା ସାଙ୍ଗ ହେଇଯିବା ଉପରୁ ଆମେ ପତଳା ନେଇଥିବା ଠାକୁର ମାନେ ଠାକୁରଙ୍କ ଆମେ ଆଉ ଗୋଟେ ଉଚରେ ମାରିବା ଉଞ୍ଚରେ ମାରିକି ଆସିବା କଣ କହୁଛନ୍ତି।
ଆମେ ଏକା ତ ଗଲେ ହବନି ସେ ପାହାଡ଼ ପାଦ ଦେଶରେ ଯୋଉ ଶୁଣନ୍ତୁ ସେ ପାହାଡ଼ ଯେତେଳେ ଯୋଉମାନେ ଲୋକମାନେ ବାସ କରୁଛନ୍ତି। ସେମାନେ ଆମ ଅପେକ୍ଷା ସେ ପାହାଳ ବିଷୟରେ ଅଧିକ ଜାଣିଛନ୍ତି। ତାଙ୍କ ସହ ଯୋଗାଯୋଗ କରି ଗଲେ ତାଙ୍କ ସାଙ୍ଗରେ ନେଇକି ଗଲେ ଯାହା ବି ଅସୁବିଧା ପଡିବ ସେମାନେ ବହୁତ ଜିନିଷ ପାହାଡ ବିଷୟରେ ଉପରେ ବୁଲାବୁଲି କରୁଛନ୍ତି ସବୁବେଳେ ସେମାନେ ଆମଠୁ ଅଧିକ ଜାଣିଛନ୍ତି। ତେଣୁ ତାଙ୍କୁ ନେଇକି ଯିବା ଆମ ପାଇଁ ସୁରକ୍ଷିତ ହବ। ଯ ବନ୍ୟଜନ୍ତୁ ଆସିବା ଫଳରେ ବି ସେମାନେ ଆମକୁ ରଖ
ଶୁଣନ୍ତୁ ମାମା ଟିକେ କଲ କଲେଣି ମୁଁ ଘରକୁ ହିଁ ଯାଉଚି। ଆପଣଙ୍କୁ ଆସିଲେ କଲ କରିବି କଣ କହୁଛନ୍ତି ବନ୍ଧୁ
ଆଜ୍ଞା ରଖୁଛିୁ ଜଗେ ଜୟେ ଜଗନ୍ନାଥ।